ହ
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ କଣ କରୁଚୁ?
ଟିଭି ଦେଖୁଛି ତୁ?
ଏଇ ବସିଥିଲି ଆଉ
ଝିଅ।
ଝି ସେପଟେ ଅଛି ଖେଳୁଛି ଶୋଇବ ବୋଲି କେଁ କେଁ ହଉଛି ଖାଲି କଣ କହିଲୁ?
ଦେହ ଭଲ ହେଲା।
ହଁ ଗରମକୁ ତ ହଉଛି ଆଉ
ଗରମ କଥା ଆଉ କହନି ଲୋ ଝିଅ?
କାଲି କି ଗରମ ପାର୍କ ଯାଇଥିଲୁ ସେଠି ପୁରା ନିଆଁ ଜଳୁଥିଲା ନିଆଁ।
ନନା ବି କହୁଥିଲେ ପୁରା ସତଚାଳିଶ ଅଠଚାଳିଶ ଡିଗ୍ରୀ ହେଲା ଟାଇପର ଲାଗୁଥିଲା।
ପୁର ନିଆଁବେ ଏବେ ବେଶୀ ହଉଛି କଣପାଇଁ?
କଣ ସବୁ ଦେଖିଲେ ଗଛ ଗୋଟେ ଥିଲେ ସିନା ହେଇଥାନ୍ତା। ସବୁ ତ ଗଛ କାଟିକି ଘର ପକଉଛ ଏସି ତ ସମସ୍ତଙ୍କ ଘରେ ଘରେ ଦିଟା ତିନିଟା ଚାରିଟା ପାଞ୍ଚଟା।
ଦିନ ରାତି ଲଗଉଛନ୍ତି ପୁଣି।
ହଁ ଆମ ଘରେ ଏବେ ଗୋଟେ ଲଗେଇ ବସିଲାଣି।
ଏ ଶୁଣୁ ସବୁଠୁ ଭଲ ଯୋଉ ଟାଇମ ରେ ସହିପାରୁନଥିବ ସେଇ ଟାଇମରେ ପାୱାର କଟ କରିଦବ ସନ୍ଧ୍ୟାବେଳିଆ
ହଁ।
ପାୱାର କଟ୍ କରିଦବ ଏମିତି ଆଉ ଏମତି ଗରମରେ ରହିି ହଉନି ଆଉ ଜୀବନ ପଳେଇବ ଏକାଥରେ। କଣ ରୋଷେଇ କରୁଛୁ?
ରୋଷେଇ ଆରମ୍ଭ କରିନି।
ଜଲଦି କରିବୁ ଗରମକୁ କେମିତି ରହୁଛୁ ଆହୁରି।
ସେଆ ସଫାସଫି କରିଲି ତାପରେ
କି କରନୁ ନାଇଁ ଖରାରେ କରୁ
ହଁ ଆଉ ସନ୍ଧ୍ୟାବେଳେ ଏଇ ରୁମରେ ବସି ପାରିବୁନି ତୁ ହେଲା। ରୋଷେଇ ରୁମରେ ବ ସନ୍ଧ୍ୟାବେଳେ ରହିପାରିବୁନି ଏତେ ଗରମ୍।
ସେଇ ରୁମରେ ଫ୍ରିଜ୍ ରହୁଚିକି ଓହୋ।
ତାପରେ ସେ ରେଶମା ଫୋନ୍ କଲା ତାକୁ ଜର ହଉଚି ତାଙ୍କ ଘରେ କେହି ନାହାନ୍ତି। ଗଲି ତା କୋଉ ଟିକେ ପାଣି ପଟି ହେରିକା ଦେଇ ଦେଇଦେଇକି ଆସିଲି। ଆସିକି ଭାବିଲି ତତ୍କାଳ
ଓହୋ।
ଭାବିଲି ଏଠି ବ୍ରସ୍ କରିବି ବୋଲି ତୁ କଲ୍ କରିବା ପାଇଁ ବ୍ରସ୍ କରିକି ଗାଧେଇକି ଠାକୁର ପୂଜାଟା କରିବି ତାପରେ ରୋଷେଇ କରିବି କିଛି ନାହିଁମ ଭାତ ଟିକେ ଖାଲି ଭଜା ଟିକେ କରିବି। କାଲିର ଅଛି ମାଛ ଡ଼ାଲି
ଆଉ ଭାତଟା ବସେଇଦଉନୁ ବସେଇଦବୁ।
ଭାତ କୋଡ଼ିଏ ମିନିଟରେ ହେଇଯାଉଚି ହେଲା।
ଓହୋ। ହମ ଏମିତି ଗରମରେ ରୋଷେଇ ହେନେ ଆଉ ପସିବାକୁ ଇଛା ହୋଉନି।
ରୁଷରେ ଘରେ ପଶିବାକୁ ଇଛାହିଁ ହଉନି।
ଆମରତ ଆଉ କୋଉ ରୁମ୍ ଯାଣିଥିବୁ ସେଇ ରୁମରେ ଏସି ଲାଗିଲାନୀ।
ହଁ ସେଟାତ ଚଳିବଲ।
ଉଁ।
ତମ ଘରତ ତଳ ଥଣ୍ଡା ଲାଗୁଥିବ?
ପ୍ରବଳ ଗରମ ପୁଣି ଏପଟେ ଏସି ଲାଗିଚି ସେଆରପଟ ତାକୁ ପଶି ହଉନି ଆମ ରୁମରେ। ପଶିହୋଉନି। ପଶିହୋଉନି କିଛି କରିପାରିବୁନି ତୁ।
ଆଉ ତମର କଣ ରୋଷେଇ ଆଜି?
ଖାଇବା ଖାଇସାରି ଲୁଣି। ପଖାଳ ଆଉ ଜହ୍ନି ସଜନା ସାଙ୍ଗ ମୁଗ ହେଇଯୋଉ କଟି ପୋଟଳ ଛଣା ଚିଷ୍ସି। ଏରା ଏତେ ଭଲ ନୁହଁ। ଆମର ସଟୋଟାଲି ସରିଲାଣି କୁନ୍ଦୁ କୁନ୍ଦୁରି ଭଜାବି ହେଇଚି କିନ୍ତୁ ହେଟା ଖାଇ ନଥିଲି। ମାନେ ଆଉଥରେ ଭାତ ବସା ହେଲାଣି ବୋଧେ ନିକଣ।
ଅଁ ହଁ ଆଉ ଗୁଡି କୋଉଚେ।
ମୁଁ କଣ ଗୁଡ଼ି
ହୁଁ।
ଗୁଡ଼ି ଆସେ ସବୁବେଳେ କାଇଁ ଆସିନିତ। ପଳେଇଆସେତ ସେ ସବୁ ଟ୍ରାନ୍ସସନ କରେ ସେଇଠି ରହିକି ବୋଧେକି କଣ। ସେଇଥିପାଇଁ ଆସିନି ଆଉ ଆସିବ ମୁଗଲେ ଚା
ଗୋଟେ ଫୋନ୍ ଧରିକି ଆଉ ଗୋଟେ ଫୋନରେ କରୁଚିନା କଣ।
ସେଇ ଫୋନରେ ଶୁଣିକି ସବୁଥିରେ କରିବ ଆଉ। ଆଉ ତମ ଘର ଲୋକ ସହିତ କଥା ହେଲଣି।
ମୁଏଇ ବୋଉ ସହିତ କଥା ହେଲି ସାରାଟା ରାତିରେ କଣ ହେଇଥିଲା କହିଲୁ। ମୋର ଫାଳେ ନଖ ଭାଙ୍ଗିକି ଥିଲା ହେଲା ମାନେ ସେ କୋଉଠି ମାଡ଼ ହେଇ ଯାଇଥିଲାକି କଣ। ତାର ମନକୁ ଉଠି ଯାଇଥିଲା ହେଲା ଆଉ ଫାଳଟା ଯୋଉ ଥିଲା ମାନେ ଯୋଉଟା ମାନେ ଭଲ ଥିଲା ସେଇ ନଖଟା କଣ ହେଇଚିନା ଆଗରୁ ଏଇଟା ଉଠି ଯାଇଥିଲା କାଲି ରାତିରେ ଶୋଇଚି ଭାଇଙ୍କ ଗୋଡ଼ ବାଜିକି ମୋର ସେନଖଟା ଉଠିଗଲା।
ହୁଁ ହୁଁ ହୁଁ ହୁଁ।
କନ ଲୋପ ବ୍ଲଡ଼ ବାହାରିଲା ପେନ୍ ହୋଉଚିତ ସମ୍ଭାଳି ପାରୁନି।
ସେଇଗୁଡ଼ା ଛୋଟ ଛୋଟ ପେନ୍ ଜିନିଷ ଗୋଟେ ପେନ୍ ହେଲେ ସମ୍ଭାଳି ହବନି। ଆଉ ଗୋଟେ ଯୋଉ ନଖ ପାଖରେ ଯୋଉ ସେଇଟା ଛିଡି ଗଲେ କଣେ ଜାଣିପାରିଲ ଟିକେ କୋଉଟା। ହ ସେଇଗୁଡା ତ ବେଶୀ ଦରଜ ହଉଥିବ।
ହଁ
ବେଶୀ ରୋଗି।
କଣ କରିବା ଲୋକ ପୁରା କଷ୍ଟ ସହବାକୁ ପଡିବ ମତେ ତ ଯଦି ଲାଗିଲା କାଲି ରାତିରେ ଆର ଜନ୍ମ କୁ କ୍ଷତି। ପ୍ରିୟ ଫାମିଲିରେ ଜନ୍ମ ହେଇଥିଲି ହେଲା।
ତୁ ତ ତା ଠୁ। ସେଡେ ସେଡେ କଷ୍ଟ କରି କିଛି ନୁହ କ କହିବାକୁ ଗଲେ।
ସେଇଟା ଛାଡେ ସେଇଟା ତ ମାନେ ନିଜର ଖୁସି ପାଇଁ ମୁଁ ସେ କଷ୍ଟକୁ ସହିଛି ଏଇଟା କି। ଖୁସି କିଲୋ।
ଭାଇ କହୁଛି ଭାଇ।
ହଁ ରାତି ସାଢେ ଗୋଟେରେ ଏଟା ଭାଙ୍ଗିଲା।
ହୁଁ ହୁଁ। କାଲି ଯିବି ବାରି। ଆଉ ସତେଇଶ ତାରିଖରେ ସିଆଡେ ଯିବେ ଆଉ।
ତଶମା ମନେ ପଡ଼ିଲାଣି ଆଉ।
ହୁଁ। ବହୁତ ମନେ ପଡିଲେ ଆଉ। ହୁଁ ହୁଁ। କଣ କହିଲୁ। ଯିବା ବାଧ୍ୟ। ହଁ। ପୁଣ ସିଆଡେ ଯିବ କି କଣ କେ ଜାଣ ମୁଁ କିଛି ଜାଣିପାରୁନି ଶନ ଦିଦି ଡାକୁଛନ୍ତି। ସମସ୍ତେ ମନା କରୁଛନ୍ତି ମମି ବି ଆଦିକ ମନା କରୁଛନ୍ତି।
ଖରାରେ ବିଲକୁଲ ବି ଯାନି ତୁ ସିଆଡେ। ବୁଲିବାକୁ ଯିବୁ।
ସେଆଡୁ ସେଆଡୁ ଆସିଲେ ଆହୁରି ଦେହ ଖରାପ ହବନି କିଲୋ।
ହୁଁ।
ପୁଣି ପାଞ୍ଚ ଛଅ ଦିନ ରହିଥିବି ପୁଣି ଥରେ ତ ହବ ଥଣ୍ଡା ନା ହଁ।
ହୁଁ ଯୋଉ କୋଉଠି ତମେ ମାନେ ଯିବ ଦାର୍ଜିଲିଂ।
ଦଡାର୍ଜିଲିଂ ଏ ଦ ଦାର୍ଜିଲିଂ। ତ କେ ତ ସ କିିଲୋମିଟର ଦୂର। ମୁଁ କହିଲି ମୁଁ ଜଣିନି। କଣ ଏଇଟା ୱେଷ୍ଟବେଙ୍ଗଲ ରେ ତ ଏଇଟା ସିକିମ୍ ରେ
ସେଇଟା ବି ୱେଷ୍ଟ ବେଙ୍ଗଲ ଇଏରେ ହିଁ ଯାଉଛି ବାକି ତୋତେ ସେଇଠୁ ଆଠ ନଅ ଘଣ୍ଟାରେ ବସ୍ ଧରିବାକୁ ପଡିବ ଶହେ କିଲୋମିଟର ବୋଲି ନୁହଁ ଲୋ ଝିଅ
ହୁଁ ସେମାନେ ନାଇ ଏଇଟା ମାନେ ସେ ଯୋଉ ଟ୍ରାଭେଲର ଟାଇପ୍ ର କରୁଛନ୍ତି ମାନେ ଏଇଟା ପ୍ୟାକେଜ୍ ଜଣଙ୍କୁ ପଇଁତିରିଶ ହଜାର ନା ଆମ ଦି ଜଣ କଥା କହୁଉଛି ସେମାନଙ୍କର ତ ମାଗେନା ଆମ ଦୁଇ ଜଣଙ୍କ ର ସତରି ହଜାର
କାଇଁ ଯାଉଛ ସେମିତି ନର୍ମାଲ କାଇହିଁ ବୁଲିକି ଆସିବନି କୋଡିଏ ତିରିଶି ହଜାରରେ
ଆ ହେଲାନି କୋଡିଏ ତିରିରେ ହଁ ଯେ ଦେଖେ ଯିବା ଆସିବା ସବୁ ହେଲା ଟ୍ରେନ୍ ରେ ଖାଇବା ହୋଟେଲ୍ ହୋଟେଲ୍ ର ଖାଇବା ହେଲେ ହେବନି ହବନି।
ଯିବା ଆସିବା ଦେଖ ସିଏ ସେକେଣ୍ଡ୍ ଏସି ବୋଧେ ହେଲା ଯିବା ଆସିବା ତିନି ଟାଇମ୍ ଖାଇବା ସେଠି ହୋଟେଲ୍ ରେ ରହିବୁ ସେଠି ବୁଲିବୁ ଯୋଉ ଗାଡିରେ ସେଠି ଖାଇବା ତିନି ଟାଇମ୍ ହବନି।
ହୁଁ।
ସେମାନଙ୍କ ସହିତ ଗଲେ ବି ବରଂ ସବୁ ଜାଗା ଯାଇ ଯାଇପାରିବ ଆମେ ଆମେ ଠିକ୍ ସେ ଜାଣି କି ନଥିବା।
ହଉ ଯା ଏଣ୍ଜୟ କର
ହୁଁ ଦେଖାଯାଉ
ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ସମସ୍ତେ ଗୋଟେ ରୁମ୍ ରେ ବସିଛନ୍ତି ଇଏ ନ ଏଠିକି ଆସିଲେ ନୁହଁ କିଛି ଫିଜିଓଥେରାପି ଦରକାର ନାହିଁ ଲୋ ମନକୁ ଠିଆ ହେଇକି ମନକୁ ଚାଲୁଚି ହେଲା। ସମସ୍ତେ ଗଲେ ରହିଯିବୁ ହଁ ମନକୁ ଠିଆ ହଉଛି ବସିକି ତଳୁ ସେଆଉ ଆମ ଘରେ ଠିଆ ହଉନଥିଲା ଯେତେ କହିଲେ ବି ମନକୁ ଠିଆ ହେଇକି ଫିଜିଓଥେରାପି ରେ ସେ ଠିଆ ହଉନଥିଲା ଜମା କନ୍ଦେଇଦବ ବସିକି ଠିଆ ହେବାକୁ ଏଠି ମନକୁ ଠିଆ ହେଇକି ଚାଲୁଛି ଆହୁରି କହୁଛି ମୁଁ ବସିବିନି। ଗୋଡ ଜମା ଭାଙ୍ଗୁନି ବସିବାକୁ କହିଲେ ହଲେ ହେଲା
ତ ଦେଖେ ଝିଅର ସବୁ ଆକ୍ଟିଭିଟି ଗୁଡାକ ସ୍ଲୋଲି ହଉଛି ହେଲା
ସବୁ ଆରେ ଚାଲିବା ବି ଠିକ୍ ଥିଲା ଯୋଉ ମଝିରେ ଇଏ ହେଲାନି କି ଚାଲି ସେ ଠିକ୍ ରେ ଠିଆ ହେଇଥିଲା ଧରିକି ଚାଲୁଥିଲା ମଝିରେ ସୋଉଆ ଇଏ ହେଇଗଲା ପୁଣି ପଛୁଆ ହେଇଗଲା ନହେଲେ ସେ ଯେତିକି ଶିଖିଥିଲା କରିଥାନ୍ତା ମାନେ ଫିଜିଓଥେରାପି ଫିଜିଓଥେରାପି ରେ କହୁଛନ୍ତି ବର୍ଷ କର ଛୁଆ ଏତିକି କରୁଛି ମାନେ ବହୁତ୍ ଯାହା ବି ଆକ୍ଟିଭିଟି ଯାହାବି କରୁଛି।
ଏଥିରେ କେମିତି କଲ୍ କର ମତେ ଶିଖେଇବ।
କଣ କହିଲୁ ମୁଁ ଶିଖେଇବା କାମ ଫାମ ସାରିଦେ ଦି ପରେ ତୁ ଫୋନ୍ କରିବୁ ହେଲା ତୁ ଫୋନ କରିଲେ ମୁଁ ରିସିଭ୍ କରିବି।
ଏବେ କଣ କରୁଛୁ?
ହୁଁ।
ଏବେ କଣ କରୁଚୁ?
ଖରାରେ ଅଗଣାରେ ବୁଲିକି କଥା ହଉଛି।
ଉଁ।
ଗରମ ଲାଗୁନି କି ତତେ?
ଝାଳ ରେ ଓଦା ହେଇଗଲିଣି ।
ହଁଅ ହଁମ କଥା ସାଙ୍ଗସହିତ କଥା ହଉନ କା କଥା ହଉ।
ମାମା ସବୁ କାମ ଝିଅର କରିଦଉଛି। ମୁଁ ଟିକେ ଟେନସନ ଫ୍ରୀ। ନା।
ସେ ଆଉ କଲ ଫଲ୍ ବି କରୁନି।
ବିଜିଥିବ ସିୟାଡେ ପଳେଇଥିବ ଅଁ।
ମୁଁ ଆସିବାର ଦି ଦିନଠି ମୋତେ ଫୋନ କରିଥିଲା।
ହୁଁ ହୁଁ ହୁଁ।
କଲା ଦେଇ ଠୁ ସ୍କୁଟି ଆଣିଚି ଆସେ ବୁଲିଯିବା ମୁଁ କହିଲି ମୁଁ ପଳେଇ ଆସିଲିଣି।
ତା ଅମ୍ ଭାଇ ଯାଇଥିଲା ବୋଲି ହେଲା।
ହୁଁ।
ସମସ୍ତେ ଜାଣିଛନ୍ତି ତ ସେଇଠି।
କୋଉଠି?
ସେ ଯାଇଥିଲା ଯୋଉ।
ହଁ କାହାଘରେ ଜଣିଛନ୍ତି।
ଯେ ଯୋଉ ଆମ ଘର ଆଗ ଆମେ ଯୋଉଠି ରହୁଥିଲୁ ସେ ଏରିଆ ଯେତିକ ଅଛନ୍ତି ପ୍ରାୟେ ସମସ୍ତେ ଜାଣିଛ
କେନ୍ତି?
ତମେ ଯୋଉ ଆଗରୁ ରହୁଥିଲ ଟି ସେଠି ଗୋଟେ ସ୍କୁଲ୍ ଫୁଲ୍ ସବୁ ହେଲାଣି କଣ?
ଭଲୋ କାଳିଆ ଲକ୍ଷ୍ମୀପ୍ରିୟା।
ହଁ।
ଯେ ତାର ଚାରିଟା ବଳୁ ଟ୍ରଷ୍ଟ ଗୋଟେ କରିନି କି ଲକ୍ଷ୍ମୀ ଲକ୍ଷ୍ମୀ ପ୍ରିୟା ଚାରିଟାବେଳ ଟ୍ରଷ୍ଟ।
ହଁ।
ସେଟା ସେଇ ଆମେ ଯୋଉ ଘରେ ରହୁଥିଲୁ ତା ସାଇଟ୍ ଘର ଟା। ସେ ଯୋଉ ରଶ୍ମି ଘରେ ରହୁଥିଲେ ସେଇ ଘରଟାରେ କରିଚି ସେ ତ୍ରଫି।
ହଁ।
ଆଉ ସେଠି ଗୋଟେ ସ୍କୁଲ ଟେ ବି ହେଇଚି।
ହଁ ବା ମୁଁ କାଲି ଦେଖୁଥିଲି। କାଲି ନା ପର୍ ଦିନ ଯାଇଥିଲେ ଏଇ ଲେକୁ ର ସେଇ କଲେଜରେ ଆଡମିସନ ନବାତ ହଉ ଆଉ ରଖୁଚି ପରେ କଥା ହବା ଆଉ ହେଲା।
ହଉ ହଁ ହଁ।